ହାଲୋ।
ହାଲୋ।
ଆଜ୍ଞା କଣ କରୁଛନ୍ତି?
ହାଲୋ।
ହଁ ଭଏସ କ୍ଲିୟର ଆସୁଛି? ଶୁଭା ଯାଉଛି?
ହଁ ଆସୁଛି ସ୍ପିକର ଦେଇଦିଅ।
ଆଜ୍ଞା।
ସ୍ପିକର ଦେଇଦିଅ।
ହଁଉ। ଆଉ କଣ କରୁଛନ୍ତି?
ବସିଛି।
ବର୍ଷା ହଉଛି?
ହଁ ବର୍ଷା ପ୍ରବଳ ଜୋରେ ଆସୁଛି ହଉଛି ତିନି ଚାରି ଦିନ ହେଲାଣି ପୁରା ଲଗା ଦ ଅଛି।
ହୁଁ ହୁଁ। ଆମର ବି ତ ବର୍ଷା ଚାଲିଛି କେତେଡେ ଆଜି ଟିକେ ଫାଙ୍କା କରିଛି। ନହେଲେ ଘଡଘଡି ମେଘ ପୁରା ପ୍ରବଳ ହଉଛି।
ହୁଁ ବର୍ଷା ହଉଛି କିନ୍ତୁ ଘଡଘଡେଇ ବିଜୁଳି କିଛି ମାରୁନି କିନ୍ତୁ ପ୍ରବଳ ଜୋରେ ବର୍ଷା ଛି କିନ୍ତୁ ଘରୁ ବାହାରି ହଉନି।
ହଁ ପା।
ଆଉ କଣ କରୁଛନ୍ତି?
ଅ କିଛି ନାହିଁ ହେଇନି ତ କାମ ସରିଲା ସବୁ ପିଲାମାନେ ସବୁ ସ୍କୁଲ ଗଲେ ଏବେ ବସିଥିଲୁ ଆଉ ଆଉ ଆଜି ଟିକେ ତ ଯାହା ହଉ ଖରା ହେଇଛି। ତିନି ଚାରି ଦିନ ହେଲାଣି ଡେଲି ଡେଲି ବର୍ଷା ହେଲା ବେଳକୁ ଖାଲି କେଚ୍ କେଚ ବାହାର କୁଆଡେ ବାହାରି ହବନି କିଛି ନାହିଁ
ହୁଁ ହୁଁ।
ଆଉ ଚାଷ କାମ ଆରମ୍ଭ କଲେଣି?
ଚାଷ କାମ ଆରମ୍ଭ ହଁ ଏବେ ଏବେ ମାନେ ଯୋଉ ଆଛାରା ଯୋଉ ବିଲ ଇଏ ହେଇକି ସଫା ହେକି ଛରା ପଡେ ଯୋଉ ଗଜା ହୁଏକି ତାପରେ କିଛି ସେ ଯୋଉ କିଛି ବଡ ହେଲା ପରେ ଯୋଉ ଟରେ ରୋଟର ପଟର ହୁଇକି ସେ ରୁଆଳି ଆସିକି ରୁହନ୍ତି ଆଉ।
ଓହୋ ଆଉ ଆମର ଘରେ କିଛି ଲଗଉନାହାନ୍ତି?
ଘରେ କିଛି ଲଗଉନାହାନ୍ତି ହଁ ଫସଲ କଥା କହୁଛନ୍ତି।
ଆଜ୍ଞା ଆଜ୍ଞା ମାନେ ଘରେ ଯେମିତି ଯୋଉ ପନିର ପରିବା ହେଲା ଶାଗ। ହା
ହଁ ଘରେ ଆମର ଫସଲ ହୁଏ ନା ଯୋଉ ଲେଉଟି ଆସକ ଜାଣିଥିବେ
ଆଜ୍ଞା।
ହଁ ସେ ଲେଉଟିଆ ଶାଗ ହୁଏ ଭେଣ୍ଡି ହୁଏ ବାଇଗଣ ହୁଏ। ଲଙ୍କା ବି ଆମର ଲଗେଇ ଯାଇଛି ଆ ଆମ୍ବ ବି ଅଛି। ଟମାଟ ନଡ଼ିଆ ଏସବୁ ଅଛି ଫସଲ ହଉଛି ଆଉ ତମର କିଛି ଫସଲ ହୁଏନି?
ଆମର ଆମେ ସହରରେ ରହୁଛୁ ତ ସେମିତି ଆମର ସୁ ବିଧା ନାହିଁ ଘର ବାହାରେ କିଛି ଲଗେଇବାର। ତେଣୁ ଆମେ ସବୁ ଛାତ ଉପରକୁ ସେଇ ଟିକେ କିଛି ମାନେ ସେ ଶୋଳ ପେଟି ଗୁଡା ଜାଣିଥିବେ। ଯଉ ସେଥିରେ ମାଟି ଦେଇକି ତାକୁ ଟିକେ ଶାଗ ହେଲା ଏଇ ଭେଣ୍ଡି ଟିକେ ଏମିତି ବାଇଗଣ ଦିଟା ଗଛ ମାନେ ଖାଲି ଏମତି ନିଜେ ଖାଇବା ଇଏ ପାଇଁ ଆଉ। କିନ୍ତୁ ବାହାରେତ ସବୁ ମିଳୁଛି ହେଲେବି ଗୋ ଗୋଟେ ଘରେ ଗୋଟେ ହେଇଛିି ଖାଇଲେ ତାର ଗୋଟେ ଅଲଗା ଇଏ ଅଛିନା। ଏଇ ଯୋଉ ଟିକେ ଟିକେ ବର୍ଷା ପକେଇଲା ଏବେ ଟିକେ ଆ ଟିକେ ଲଗେଇଲେ ସବୁ ହବ ଆଉ।
ହଁ।
ଯୋଉ ଫୁଲ ଗେଣ୍ଡୁ ଫୁଲ ଏକା ସବୁ ଟିକେ ଟିକେ ଲଗା ହଉଚି ଆଉ।
ହଁ ଏଇ ସିଜିନ୍ ମାନଙ୍କରେତ ଗେଣ୍ଡୁ ଫୁଲା ଲଗେଇଆ ହୁଏନା ବର୍ଷା ସିଜନ୍ ମାନଙ୍କରେ।
ଆଜ୍ଞା।
ହୁଁ ଗେଣ୍ଡୁ କୋଉ ଗେଣ୍ଡୁ ଲଗାନ୍ତି ଆପଣ।
ଆମର ସେଇ ଥପା ଯୋଉ ପୂଜା ହୁଏନି ସେଇ ଥପା ଥପା ଯୋଉ ଗେଣ୍ଡୁ ପୁରା ବଡ଼ ବଡ଼ ସାଇଜିରତ ଏବେ ଆସିବନି ସବୁ ସେଇ ଛୋଟ ଛୋଟ ଯୋଉଁ ଦେଶୀ ଗେଣ୍ଡୁଟା ସେଇଟାହିଁ ଏବେ ଲଗା ହବ। ତାପରେ ସେଇ ଥଣ୍ଡା ଦିନ ହେଲା ବେଳକୁ ସେବୋତି ଗଛ ଟିକେ ତାପରେ ସେଇଯୋଉ ହାଇବ୍ରିଡ଼ି ଗୁଡ଼ା ବଡ଼ ବଡ଼ ଫୁଲ ହୁଏ ଯୋଉ ସୁନ୍ଦର ଦେଖାଯାଏନୁ।
ହୁଁ ଠାକୁରଙ୍କୁ ନେଇକି ଦିଅ ନାଏମିତି ଘରେ ଦିଅ ପୂଜା କର।
ନା ନା ଆମର ୱାଚୁଆଲି ଏତେ ଜାଗା ନାହିଁନା ଆମର ଅଳ୍ପ ଟିକେ ଜାଗା ଆମେ କିଛି କିଛି ଟିକେ ଲଗଉ ଘରେ ପୂଜା କରିବା ଇଏ ଯେମତିନା ମାର୍ଗଶିର ମାସ ଆସିବ। ହେଲେ ଗୁରୁବାର ଦିନ ଟିକେ ଅନ୍ଧାରୁ ପୂଜା ହବ ଗେଣ୍ଡୁ ଫୁଲ ଦିଇଟାତ ଦରକାର୍ ହୁଏନା ଆପଣ ମାନେ କରନ୍ତି ମାର୍ଗଶିର ମାସ ତୋ ଯୋଉଁ ଲକ୍ଷ୍ମୀ ପୂଜା।
ଆମର ଏଇ ଗୁରୁବାର ହୁଏ ଗୁରୁବାର ହୁଏ ମା ମାର୍ଗଶିର ମାସରେ ତାପରେ ମାଘ ମାସରେ ବି ହୁଏ ଆମର ମାର୍ଗଶିର ମାସ ମାନେ ମାଣ ନୁହେଁ ଆମର ମାର୍ଘ ମାସ ମାଣ ତମର କଣ ମାର୍ଗଶିର ମାଣ।
ଆଜ୍ଞା ଆମର ମାର୍ଗଶିର ମାସ ମାଣ
ମାର୍ଗଶ ବର୍ଷତ ମାର୍ଗଶିର ହଉଚି ସାର ଯିଏ ମାନେ ଯାହାର ଯୋଉ ରୀ ତି ଅନୁସାରେ ମାଘ ମାସରେ କାହାର ହୁଏ ଆଉ।
ହଁ।
ଓ ତମର କେମିତି ମାର୍ଗଶିର ମାଶର ମାଣ କେମିତି କେମିତି କଣ ହୁଏ।
ଆମର ମାନେ ଯେତିକ ଆମରତ ସ ଆମେ ଯୋଉପଟେ ରହୁ ଚୁ ସେପଟେ ସଂକ୍ରାନ୍ତିରୁ ମାନନ୍ତି। ତ ସଂକ୍ରାନ୍ତିର ପର ଗୁରୁବାରଠୁ ସବୁ ରାତିରୁୁ କିନା ଚାରିଟାରୁ ଉଠିକି ସବୁ କାମ ତ ସବୁ ବୁଧବାର ରାତି ଯାଏ ସାରି ଦେଇଥାନ୍ତିନା ଆଁ ଗୁରୁବାର ତ ବାସି କାମ କିଛି ରହିବନି ଆଉ ଖାଲି ଝୋ ଟି ପକ୍କା ହବ ରାତି ଚାରିଟାରୁ ଗାଧେଇକି ତାପରେ ଠାକୁର ପୂଜା ହବ। ଏ ଭୋର ଉଠିକି ବାହାରେ ଦୀପ ଏଇ ଯୋଉ ଆ ମ୍ବଡାଳ ଏସବୁ ନେଇକି ବାହାରେବି ସବୁ ଦିଆ ହେଇକି ପୂଜା ହୁଏ। ପୁଣି ତାପରେ ଘର ଭିତରେବି ପୂଜା ହେଇକି ଶଙ୍ଖ ବଜା ହୁଏ। ଝୁଟିତ ପଡ଼ିବ ପୁରା ଚାରିଆଡ଼େ ଖାଲି ଧଳା ଦିଶିବ ଆଉ।
ଅଁ ହଁ ଆଉ ଭୋଗ କଣ ହୁଏ।
ହୁଁ ଆଜ୍ଞା।
ଭୋଗ କଣ ହୁଏ ମାନେ ମାଆଙ୍କ ପାଖରେ କଣ ସବୁ କି ପିଠା ପିଠା କିକଣ ସବୁ କୋଉ କୋଉ ପ୍ରକାର କଥା।
ଆମେ ଯୋଉପଟେ ରହୁଛୁ ସେପଟେ ଆମର ଶାଶୁ କଣ କରୁଚି ନା ଯେମିତି ଚାରିଟା କି ପାଞ୍ଚଟା ସବୁ ଗୁରୁବାର ହେଲାନି। ମାନେ ସବୁ ପ୍ରକାର ଗୋଟେ ଗୋଟେ ଗୁରୁବାର ଗୋଟେ ଗୋଟେ ପ୍ରକାରର ପିଠା। କରିକି ଠାକୁରଙ୍କ ଭୋଗ ଦଉଚେ। ତାପରେ ଯୋଉ ତିନିଟରେ ଯୋଉ ଅନ୍ଧାର ପକ୍ଷ ସରିଲେ ଯୋଉ ଆଲୋକ ପକ୍ଷ ହୁଏ ସେଇ ସମୟରେ ତ ଆମର ମାଣ ବାହାରିବ ନା। ତ ସେଇ ସମୟରେ ଠାକୁରଙ୍କୁ ସବୁ ବାହାର କରିକି? ଉଁ ମାନେ ହୁଏ ଆଠ ଦଶ ପ୍ରକାର ପିଠା ହୁଏ। ସବୁ ଦେଇକି ଠାକୁରଙ୍କର ମାନେ ବହି ପଢା ହୁଏ। ସବୁ ଆମେ ବଡ ସବୁ ବୋଉ ମାନେ ସବୁ ବସିକି ବହି ପଢୁ ଏକା ସାଙ୍ଗରେ। ଏମିତି ଆଉ କିନ୍ତୁ ଆମେ ସବୁ ବାହାରେ ରହିଗଲଣି ଆଉ ସେଇ ମାଣବସବାକୁ ପୁଣି ଗାଁକୁ ଯିବାକୁ ପଡେ ସେଠି ଆମର ଅଛନ୍ତି। ଆଜ୍ଞା ନାଇଁ ନାଇଁ।
ଉଁ ହୁଁ।
ଆମେ ଟିକେ ପଶ୍ଚିମ ଓଡିଶା ଆସିରାଜ୍ୟର ଅଛୁ ତ। ଆଉ ସବୁ ବାହାରେ ଚାକିରରି କଲା ବେଳକୁ ସବୁ ବାହାରେ ବାହାରି ଯାଆନ୍ତି ଆଉ। ଯେଠି ରହୁଚୁ ଆ ମୁଁ ନୁହଁ ହଜବେଣ୍ଡ କରୁଛନ୍ତି ଆଉ।
ପ୍ରାଇଭେଟ୍ ନା ଗମେଣ୍ଟେ।
ଆଜ୍ଞା ପ୍ରାଇଭେଟ ପ୍ରାଇଭେଟ।
ହୁଁ। ଆମର ଏଇପୋଟେ ମାଣଟା ବସେ ଗୁରୁବାର ମାହାଅ ଷ୍ଟମି ଦିନ ବୁଧବାର ସବୁ। ଦୁଆ ଦୁଇ ଘରଦ୍ୱ ରସବୁ ହୁଏ। ଆଉ ବୁଧବାର ରାତିରେ ବି ଚିତା ପଡିଯାଏ ବୁଧବାର ରାତିରେ ହିଁ ଚିତା ପଡିଯାଏ। ତାପରେ ଉଁ ହୁଁ ଆରେସା ପିଠା ହୁଏ।
ଆଛା।
ଆରିସା ପିଠା ହୁଏ ଆଉ ମଣ୍ଡା ପିଠା ହୋଇକି ଭୋଗ ହୁଏ ଯୋଉ ଦଶଟା ମଣ୍ଡା ପିଠା ଆଉ ଦଶଟା ଆରେସା ପିଠା ହୋଇକି ଭୋଗ ହୁଏ। ଆଉ ଯୋଉ ସୁଜି ଫୁଜିରେ ଏଗୁଡା ସବୁ ହୁଏ ସେ ସବୁ ଠାକୁରାଣୀଙ୍କ ପାଖରେ ଲାଗି ହୁଏ। ଆଉ ମାନେ ରନ୍ଧା ଖାଦ୍ୟ ତମର କଣ ହୋଇ କି ଭୋଗ ହୁଏ।
ରରରନ୍ଧା ଖାଦ୍ୟ।
ହୁଁ ମାନେ ଯେମିତି ଭାତ ଘିଅ।
ନାଇଁ ନାଇଁ ସେଇଗୁଡା ଦିଆ ହୁଏନି ନା। ସେଇଟା ଆମର ପଡେନି ଆମର ପଞ୍ଚାମୃତ ଦିଅନ୍ତି ଆଉ ଏମତି ପିଠା ପଣା କରିକି ଦିଅନ୍ତି ଆଉ। ଯେମତି ଚିତିତୋଉ ପିଠା ହେଲା ଏ ଯେୋଉ ଆଞା। ଆର। ମଣ୍ଡା ପିଠା ହେଲା କାକରା ପିଠା ହେଲା ତାପରେ ଆରିସା ସେପିଠା ଟା ନେଷ୍ଟ ହୁଏନି କିନ୍ତୁ। ଆର ସବୁ ଯୋଉ ଏବେ କଣ ସବୁ ବ୍ୟସ୍ତ ହେଇଗଲେଣି ନା ଆଗ ସବୁ ସମୟରେ ସମସ୍ତେ ସବୁ ପ୍ରକାରର ଟିକେ ଟିକେ ଟିକେ ଟିକେ କରୁଥିଲେ। ଆଉ ଏବେ ସବୁ ସେ ସେମା ସବୁ ତ ଚାକିରି ପାଇଁ ବାହାରି ଗଲେ ନା। ଗାଁ କୁ ସବୁ ଏକା ସାଙ୍ଗରେ ପହଞ୍ଚିବେ ହୁଏନି ସବୁଥର। ପିଲା ମାନଙ୍କ ସ୍କୁଲ ଥିବ କି ମିଷ୍ଟରଙ୍କର କିଛି କାମ ପଡିଯାଇଥିବ। ସେ ଇରେ ଆଉ ଅଳ୍ପ ସଳ୍ପ ଏମିତି ପୂଜା କରାଯାଏ ଆଉ। ଆମେ ଆମର ଏଇଠି ଯେଠି ରହୁଛୁ ସେଇଠି ଆମର ଟିକେ ଠାକୁରଙ୍କ ଉଁ ଫଟୋ ରଖିକି ସେଇଠି ପୂଜା କରିଦବ।
ହଁ ଆମର ମାଙ୍କ ପାଖରେ ଯୋଉ ହଁ ହେଲା ଘିଅ ଅର୍ଣ୍ଣ ତାପରେ ଖେଚୁଡି ତାପରେ ଡାଲି ସାଧା ଡାଲି କିଏ ଡାଲମା ହଉ ଗଲା। ମାନେ ଆଳୁ ପଡିବନି। ହେଲା କି ମାଙ୍କ ପାଖରେ ରୋଷେଇ ହେଇକି ଭୋଗ ହେଲେ ସେତରେ ଆଳୁ ଦେଇ ଯୋଉ ଇଏ ଆଳୁ ଟା ପଡିବନି କିନ୍ତୁ ଦେଶୀ ଆଳୁ ପଡିବ, ଆଉ ସବୁ ପନିପରିବାରୁ ଅଳ୍ପ ଅଳ୍ପ କିଛି କିଛି ପଡିକି ଗୋଟେ ବେସର ଟାଇପ ର ହବ। ଆଉ ସିଏ ଡାଲି ହବ, ପିରି, ଖଟା ତାପରେ ଆଉ କିଛି ପନିର ଫନିର କିଏ କଲା, କି କି କୋବି ଫୋବି କିଏ କଲା, କି ପୋଟଳ ପୋଟଳ କିଏ କଲା। ଯଦି ଆଉ କିଛି ଭେରାଇଟିର ଯଦି କିଏ କିଛି କରିକି ମାଙ୍କ ପାଖରେ ଭୋଗ କରି ପାରିଲା ଠିକ ଅଛି। ଭୋଗ କରି ସାରିଲା ପରେ ଲାଗି ହବ ଖାଇବେ ଆଉ। ମାନେ ଆମର ପିଠା ବି ହବ ଭୋଗ ତାପରେ ସମ୍ପୁଡ ମାନେ ଶେଷ ଟାଇମ ରେ ଗୋଟେ ପଣା ଦିଆହବ। ଏମିତି ଅଛି ଆଉ ନୀତି ନିିୟମ ଆମର ଏପଟେ ଆଉ।
ହଁ ମାନେ ସବୁ ଜାଗାରେ ମାନେ ସବୁ ପର୍ବପର୍ବାଣୀରେ ଅଲଗା ସବୁ ରୀତିନୀତି ରହିଛି ଆଉ କୋଉ କୁଆଡେ ଟିକେ କମ ରେ ହେଇଯାଏ କୁଆଡେ ବହୁତ ନିୟମ ବିଧି ଅନୁସାରେ ଲୋକ କରନ୍ତି ହେଲେ ହେ ଯା ବି ହଉ ମାଆଙ୍କର ଗୋଟେ ମାନେ କୁହନ୍ତିନି କି ଶ୍ରଦ୍ଧା ସହିତ ପୂଜା ଟା ଦରକାର।
ହୁଁ କିଏ ହଉଛନ୍ତି ତାଙ୍କୁ ଶାନ୍ତି କଲେ ତ ଘର ସବୁ ଶାନ୍ତି ନା।
ଶାନ୍ତି ଆଜ୍ଞା।
ସିଏ ଶାନ୍ତି ପାଇ ରହିଲେ ଆମର ହଁ କହିଲା ବେଳେ ଲକ୍ଷ୍ମୀ ଯଦି ଶାନ୍ତି ଇଏ କରିବେ ଧନ ଇଁଇ ଦେବେ
ଆଜ୍ଞା ଧନ ବି ଆସିବ ଘରେ ଶା ବି ରହିବ ତାପରେ ହ ଦେଖିବେ ଯେମିତି କାହାର ଯେମିତି ଥାଇ କି ଜୀବନରେ ବହୁତ ମାନେ ତାଙ୍କର ବହୁତ ଧନ ଥିବ କିନ୍ତୁ ହେଲେ ଘରେ ଶାନ୍ତି ନଥିବ।
ନଥିବ ହଁ ଠିକ ଠିକ୍।
ଦେଖିବେ ଘରେ ଶାନ୍ତି ହେଲେ ତାଙ୍କର ଧନର ଅଭାବ ଥିବ। ମାନେ ସବୁ ମିଶି ମୁଶାକରି ମାନେ କୁହନ୍ତି ଆଉ। ସେଇଥିପାଇଁ ଭା ଭାବ ଭକ୍ତି ରେ ହିଁ ମାଆଙ୍କୁ ଡାକ ଶାନ୍ତି ଆଉ ଧନ ମାନେ ଦି ଟା ଯାକ ଯେମିତି ଥାଉ ହଁ ସେମିତି ବି ନାଇଁ ଯେମତି ତି ଓ ମାନେ କୁହନ୍ତିନି କି ଅଗାଧ ଧନ ଦିଅନ୍ତୁ କିନ୍ତୁ ଏତେକ ଦିଅନ୍ତୁ ଯେମିତି ଆମେ ଭଲରେ ଚଳିପାରୁ।
ହୁଁ।
ହଉ ତାହେଲେ ଠିକ ଅଛି। ରଖୁଛି ଆଉ ଥରେ କେତେଟା କଥା ହବ ଆଉ।
ହଉ ଠିକ୍ ଅଛି।
ଆଜ୍ଞା।